ହାଲୋ। ହାଲୋ। ହାଲୋ।
ହାଲୋ।
କଣ ତମ କଥା ଶୁଭାହୋଉନି?
ହଁ ଅବିକା ଶୁଭାଗଲା।
କଣ ହେଇଥିଲା?
ଆରେ ନାଇଁ ମ ସେ ଅଟୋମେଟିକ୍ କଣ କଟିଗଲା ବା ସେ ଆମ ଯୋଉ ସେ ଯୋଉ ସବୁ ଇଏ ବିଷୟରେ ସବୁ କଥା ହେଲେ
ହଁ ହଁ ଛାଡ ସେ ଛାଡ।
ମାନେ ଅଲଗା ଟପିକ୍ ବିଷୟରେ ଯଉ କଥା ହେଲେ
ଆଉଟ୍ ଅଫ୍ ସ୍କୋର୍ର୍ସ ପଳେଇଲା।
ହଁ ସିଏ ପଳିଲା ସିଏ ସିଏ ସେଗୁଡା ଅଛି ମାନେ
ହ
ମାନେ କିଛି ଅଲଗା ପ୍ରାଇଭେଟ୍ଲ୍ ପ୍ରାଇଭେଟ୍ ଜିନିଷ କିଛି କଥାବାର୍ତ୍ତା ଯେମିତି ନହେବା କଥା ଆଉ।
ଓ ହୋ ହୋ।
ସବୁ ଯାହା ଯାହା ଗପିବେ ସବୁ ଗର୍ମେଣ୍ଟ ଉପରେ।
ଅବିକା ଖାନ୍ ସାର୍ ର ଭିଡିଓ ହେଇଥିଲା ଛାଡ ସେ କଣ ଖାନ୍ ସାର୍ କଣ କରୁଛି।
ନାଇଁ ସେ ଛାଡ ଆମେ ଆମେ ଏତେ କଥାରୁ କଣ ମୁଣ୍ଡ ପୁରେଇବା ଆବଶ୍ୟକ, ଆମର ଯେ ଆମର ଯୋଉ ଟପିକ୍ ଟା ଆମର ହଉଛି ଆମ ଯେମିତି ଟ୍ରାଭେଲିଂ ହଁ। ଆମ ଟ୍ରାଭେଲିଂ କିଏ କିଏ କୋଉଠି ଚଢେଇ କୋଉଠି ଗଲା କଣ ଗଲା ନ ଗଲା।
ହଁ ଗୋଟେ ଇଏ ଆସିଥିଲା ଲୋକଟା ସାଇକେଲ ଧରିକି ବୁଝିଲ ଆମ ଦୋକାନ କୁ।
ହୁଁ
ସାଇକଲ ମାନେ କଣ କହିଲ ଚାରିଧାମ ଦ ଦର୍ଶନ କରିବା ପାଇଁ
ହଁ।
ସାଇକେଲରେ ତୀର୍ଥ ସ୍ଥାନକୁ ବାହାରିଚି ପୁରା ଜର୍ନି ବାହାର କରି ତା ଇଏ ବାହାର କରିଚି ଆଉ। ଯାତ୍ରା ମାର୍ଗ ଯୋଉ ଚାରି ଚାରି ଧାମ ବୁଲିବ ସାଇକେଲରେ। ଫାଷ୍ଟ ପୁରୀରୁୁ ଷ୍ଟାର୍ଟ କଲା ତାପରେ ଯ ଗୁଯ ବାହାରୁଚି ଇଆଡେ ଯିବ।
କୁଆଡେ ଯିବ?
କେଦାରନାଥ।
ଓ କେଦାରନାଥ ଯିବ କେଦାରନାଥ ନୁହଁ ବଦ୍ରିନାଥ ବଦ୍ରିନାଥ ବଦ୍ରିନାଥ।
ଏ ଏ ଚାରି ଧାମରେ ବଦ୍ରିନାଥ ଅଛି ବଦ୍ରିନାଥ ଆଉଚି ନା।
ହଁ ବଦ୍ରିନାଥ ଦୁଆରେ ବଦ୍ରି କେଦାରନାଥଟା ସିଏ ହୋଉଚି ଶିବଙ୍କ ମନ୍ଦିର।
ଆଉ ଧାମରେ କୁ କଣ?
ଧାମ ହୋଉଚି ବିଷୁ ଧାମ ହୋଉଚି ବିଷ୍ଣୁ ମନ୍ଦିର ସବୁ ଯାକ ଧାମ। ଧାମ ହୋଉଚି ବିଷ୍ଣୁ ମନ୍ଦିର ତିନିଟା ଶିବ ମନ୍ଦିର ଗୋଟାଏ ଶିବ ମନ୍ଦିର କୋଉଠି ରାମେଶ୍ଵରମ୍।
ରାମେଶ୍ଵରମ୍।
ରାମେଶ୍ୱରମ୍ କୋଉଠି କହିଲ?
ଏପା ଏଠି କେରଳ କେ କେରଳ ନା କୋଉଠି ଗୋଟେ?
ଟିଏନ୍ ଟିଏନ୍।
ତାମିଲନାଡ଼ୁ?
ହୁଁ। ତାମିଲନାଡୁର ହୋଉଚି ରାମେଶ୍ୱରମ୍।
ଆ ମାନିବାକୁ ପଡିବ ସେ ଲୋକକୁ ସାଇକେଲରେ ଯାଇଁ କେତେ ବାଟ ଦ ଚାଲିଲା ବୁଲିବାକୁ ଯାଉ
କେଦାରନାଥ କିଛି କିଛି ବାହାଦୁରୀ ନାହିଁ ବଢିଆ ଲାଗିବ ତମକୁ।
ବାହାଦୁରୀ ନାଇଁ ବୋପାଲୋ ଗୋଡ ହାତ ଜାମ୍ ହେଇଯିବ ଆଉ ବାହାଦୁରୀ ନାଇଁ।
କଣ ତମେ ମିଟୁ ବା ମି ମି ମି ମିଟୁ ବାବୁ ତମେ କଣ କୋହୁଚ ମୁଁ କିଛି ବୁଝିପାରୁନି।
ଉଁ?
ଆରେ କିଛି ମାନେ ଇଏ ନାହିଁ କଥାଟା ବୁଝିପାରୁଚ ଟି ମୁଁ କଣ କୋହୁଚି ସେ ସେ ଆରେ ସେ ଲୋକକୁ କେତେ ବର୍ଷ ହବ?
ଏଇ ଅରଲି ଅଠେଇଶ ସତେଇଶ।
ଓ ସତେଇଶ ଅଠେଇସି ବର୍ଷ।
ହୁଁ।
ସତେଇଶ ଅଠେଇଶ ବର୍ଷ ହେଲେ ବି ତାକୁ ବାଧିବନି କେମିତି କହିବି ସେ ଲୋକଟା ଉଁ ମାନେ ମାନେ ମ ମାନେ ତାକୁ ପଚାରିଲନି ପରେ ଡେ କେତେ କିଲୋମିଟର ସାଇକେଲ ଚଳେଇବ ତାକୁ ପଚାରଲ ନେଇ।
ପର ଡେ ସିଏ ଶହେ ପ୍ଲସ କରୁଛି।
ହୋଉଚି?
ହୁଁ କହିଲା ତ ଶହେ ପ୍ଲସ ର ରନିଂ ରହୁଚି।
ଆଉ ଶହେ ପ୍ଲସ ପର ଡେ ରନିଂ କରୁଚି। ଅ ମାନେ ଶହେ ପ୍ଲସ ରହି ରହିକି ନା ଏକା ଥରକରେ?
ରହି ରହି ନା ଏକାଥରେ କିଏ ଶହେ ଶହେରେ ନ ନବ।
ଆମେ କିନ୍ତୁ ଉଁ ଗୋଟେ ଦିନେକେରେ ଶହେ ଅଶୀ କରିଥିଲୁ। ରନିଙ୍ଗ୍।
ଶହେ ଅଶୀ?
ଶହେ ଅଶୀ।
ନାମ ମାନେ କିଛି ରୁଆ ରୁଇ ନହିଁ ବସା ବସି ନାଇଁ କିଛି ନାଇଁ ଶହେ ଅଶୀ କରିଦବ। ଶହେ ଅଶୀ ମାନେ ଭାବୁଥାଅ କେତେ କିଲ ଖଣ୍ଡେ କହିଲ? ପୁରୀ ଏ ଉଁ ପୁ ପୁରୀ ଯାଇକି ଆସିକି ଆଉ ଥରେ ଅଧାବାଟ ଯିବ ପୁରି।
ନାଇ ଆ ପୁରୀ ହେ ପୁରୀ ପା ନବେ କିଲୋମିଟର।
ହଁ ମୁଁ ପା କହୁଛି ଯାଇକି ଆସିକି ପୁଣି ଆଉ ଅଧା ବାଟ ଯିବ।
ଆରେ ପୁରୀ ତ ନବେ ନବେ ଶହେ ଅଶୀ ହେଲା। ଆଉ ପୁଣି ଯାଇକି ସେ ଅଧା ବାଟ କେମିତି ଯିବ।
ଆକ୍ଚୁଆଲି ପୁରୀ ହଉଛି ଆମ ଦୋକାନଠୁ ଅଠସ୍ତୁରୀ କିଲୋମେଟର ଦ ମ୍ୟାପରେ ଦେଖୁଥିଲି।
ଅଠସ୍ତରୀ ଅ ଅଠସ୍ତରୀ କିଲୋମିଟର। ନାଇ ଏରା ଏ
ଭୁଲ
ପୁରା ପୁରି ମପା ହେଇଛି ନ। ନ ନବେ କିଲ ଅଠର ସେତେ ଦେଖଉଛି। ତମ ଦୋକାନ।
ହୁଁ, ଆମ ଦୋକାନ ଯୋଉଠି ଥୁ ଅଛି ବ୍ରିଜ ପାଖରେ ସେଇଠୁ ଅଠସ୍ତୁରୀ ଦେ କୁଚି।
ତମ ଦୋକାନ ଯଉଠି ଥୁଆହେଇଛି ସେଇଠି।
ହଁ ହଁ ସେଇ ଯାଉ ରୋଡ ସାଇଡର ରେ ଥୁଆ ହେଇଛି।
ଅଠସ୍ତୁରୀ ଦେଖଉଛି ନା।
ହଁ।
ଆଚ୍ଛା ଆକଚୁଆଲି କଣ ଅଠସ୍ତୁରୀ କିଲୋମିଟର ହେଇଥବ?
ଆମ ଦୋକାନରୁ ତ ଦେଖାଉଛି ଅଠସ୍ତୁରି ମୁଁ କଣ କହିପାରିବି ସେୟିଟାକୁ।
ନାଇଁ ଅଠସ୍ତୁରି କେବେ ବି ହେଇନଥିବ। ଯାହା ହେଇଥିବ ପଞ୍ଚାଅସି ପରେ ତମେ ମାପୁନ ଦିନେ ଗାଡିରେ ଗାଡି ନେଇକି ତମେ ମାପ ଟିକେ ଦିନେ।
ରୁହ ମୁଁ ମାରୁଛି।
ଭାଇ ର
ହଉ ଦେଖିବା ଆଉ ଆଉ କେତେବେଳେ ଗଲେ ଦେଖିବା ଆଉ।
ଆମ ଆମେ ଯୋଉ ଏଥର ଯୋଉ ପୁରୀ ଯାଇଥିଲି ଯେ
ହଁ।
ଖାଲି ମୁତ ଗନ୍ଧ। ଲେଡ୍ ଲେଲ୍ ମାନେ ମାନେ ଲେଡିଜ ବି ଯାଇକି ମୁତି ପକଉଛନ୍ତି।
ଅଇକା ଆମ ଘରଠୁ ଦେଖୁଉଚି ଚଉସ୍ତରି କିଲୋମିଟର।
ତାହେଲେ ଗୁଗୁଲ ମ୍ୟାପ ର ମୁଣ୍ଡ ଖରାପ। ନା କାହା ମୁଣ୍ଡ ଖରାପ ମୁଁ ସେଇଟା କହିପାରିବିନି।
ଚଉସ୍ତରିି ନୁହଁ ସରି ଚଉରାଅଶୀ ଚଉରାଅଶୀ।
ଚଉରାଶି କିଲୋମିଟର ମୁଁ ତମକୁ କହିଲି କେତେବେଳେ କେତେବେଳେ କଣ ଦେଖେଇବ କିଛି ଜାଣିହବନି।
ଦେଖଉ ନାଇଁ ମୁଁ ଆଉ ଭୁଲ କହିଥିଲି।
ଭୁଲ କହିଥିଲ।
ହ।
ଚଉରା ଅଶି ନୁହ ସେ ହଉଛି ନବେ କିଲୋମିଟର। ସେ ହଉଛି ନବେ କିଲୋମିଟର, ଟୋଟାଲି ପୁରୀ ପୁରୀ ପୁରୀ ଟା ହଉଛି ନବେ କିଲୋମିଟର।
ସେଇଠୁ କେତେ ଦେଖୋଉଚି?
ଆମ୍ବ ଆମର ଏଠି ଦେଖଉଛି କେତେ କହିଲ? ଆମର ଏଇଟୁ ମୁଁ ଦେଖି ନେହିଁ ହେଲା। ଆମର ଏଟି ଆମ ଆମର ଏଠୁ ଛଇଆ ଅଶି ନା କେତେ ଦେଖୋଉଚି। କଣ ତମ ଦୁ କଣ ତମ ଦୋକାନ ଟା
ଆମ ଆମ ଗୋଠୁ ମାତ୍ର ଦି କିଲୋମିଟର। ଅ ନାଇ।
ଆରେ ଛକ ଏଇଠୁ ଦେଢ କିଲୋମିଟର।
କୋଉଠୁ?
ଆମ ଦୋକାନ ଛକ ଦେଢ କିଲୋମିଟର।
ଛକ ଦେଢ କିଲୋମିଟର ତମ ତମ ଦୋକାନ।
ହୁଁ।
ତାହେଲେ ଆମ ଘରଟା ଦି ଗୋଟେ କିଲୋମିଟର ଖଣ୍ଡେ ହବ ଛକୁଠୁ। ହଁ ଅଢ଼େଇ କିଲୋମିଟର ହଉ ନା ଛକ କୁ ତ ମାନେ ଦୋକାନ ଦେଢ କିଲୋମିଟର ଦେଖଉଛି ମାତ୍ର।
ହଁ।
ମୁଁ ଭିତରେ ଏଇଗୁରା କି କମ ବି କରୁନାହିଁ।
କାଇଁ।
ହୁଁ ଆଁ କଣ କହିଲ? ନାଇଁ କଲ୍ ଆସିନି ପରା ଲେଖିଲା କଣ ଅଚିନ୍ତାରେ ଡାଟା ବ୍ୟବହାର କର।
ଆପଣଙ୍କ ଦୈନନ୍ଦିନ ଜୀବନ ଡା
ପ ପଚାଶ ପରସେଣ୍ଟ ସରିଯାଇଛି ତାମାନେ ପଚ ଯେମିତି ସରି ଜିନିଷ ଟା ସରି ଯାଇଛି ଏବେ ଅଚିନ୍ତାରେ ଡାଟା ବ୍ୟବହାର କରି କରିପାରନ୍ତୁ। ହଁ।
ଆଉ ଏତେ ଅଚିନ୍ତାରେ କେହି କେତେ କେତେ ଡାଟା ବ୍ୟବହାର କରିଦଉଛ।
କଣ କରିବି ଭାଇ ମୁଣ୍ଡ ଖରାପ ହେଇଯାଉଛି ବେଳେ ବେଳେ ଆଉ।
ହୁଁ। ଆ ଚାଲୁ ଆଉ।
ଆଉ ମିଠୁ ବାବୁ ଆମର ଯଉ ଆମେ ଯୋଉ ଯିବା ଇଆଡେ ଦିନେ ଯିବା କୁଆଡେ କହିଲ?
କୁଆଡେ?
ତମକୁ କିଏ କହୁଥିଲା ତମକୁ ଯାଇଥିଲା ଯୋଉ କଣ କ ଇଏ ଖାଇବାକୁ କୋଲକାତା ପରଟା ଖାଇବାକୁ କିଏ ଯାଇଥିଲା?
କିଏ ମୁଁ ମୁଁ ଯାଇଥିଲି ବା ମୁଁ ମୁଁ ଦଶ ଖାଇ ଆଉ ତା ନା କଣ ତା ନା ସେ ମୁ ଭୁଲିଗଲି।
ଅସର
ଆସମ ହୁଁ
ଦେଖିବ ମୁସଲିମ କହିବନି ନା!
ହଁ ବା।
ହିନ୍ଦୁ ମନ୍ଦିର ମନ୍ଦିର ସବୁଆଡେ ପସିଯାଉଛି।
ମୁଁ ପଚାରନି ମେ ବି ପହଞ୍ଚି ଯାଉଥିବ। ଭାଇ ମୋ ସାଙ୍ଗଟା ଫୋନ କରିଛି ରହିଯା ଟିକେ ରହିଥା।
ହ୍ୟାଲୋ।
ହ୍ୟାଲୋ ଜୁଲ ଭାଇ।
ହଁ ହଁ ହଁ କୁହ।
ସେ ମତେ ଫୋନ ମାରିଥିଲା ବୁଝିଲ।
ହୁଁ।
ମତେ କହିଲା ଆଠଟା ବେଳୁ ଆସିବାକୁ ଆଠଟା ସାତଟା ସେ ଆ ସାଢେ ସାତ ସାଢେ ଆଠଟା ରେ ଯିବା କଣ କହୁଛ?
ହଁ ସାଢ଼େ ଆଠ ଟା ଯିବା ଆଉ ଆଉ ଆଠଟାରେ କଣ ଦୋକାନ ବନ୍ଦ କରି ଆମେ ଖାଇବା ଯିବା ସେ ଦୋକାନ ବନ୍ଦ କରି ପଳେଇବା।
ହଁ ବା କଣ କହୁଚୁ ସେଇ କଥାକୁ ଛାଡ। ଆଉ ମୁଁ ଟିକେ ଏଇଟା ହେଇଯାଉ ବୁଝିଲ!
ହୁଁ।
ଭିଏ ବି ଟିକେ ଯାଉଛି ଟିକେ ଫ୍ରେ ଫ୍ରେସ୍ ହେଇକି ଯିବି ତମ ଦୋକାନକୁ ପଳେଇବି ଆଉ।
କଣ କହିଲ ହଁ ଆସିବ ଏ ଦୋକ ଦୋକାନ ଠିକ ଆସିବ ଭାରି ଆଉ।
ହ ମୁଁ ଯାଉଚି ଦୋକାନରୁ ଏଇଟା ସରିଯାଉ ଆଉ।
ଏଇଟା ଏଇଟା ସରିଗଲା ପରେ ଏଇ ଯୋଉ ସେକ୍ସନ ଟା ସରିଗଲା ପରେ ଦୋକାନ ଟିକି ଆସିବ ହାରି ଆଉ।
ଠିକ୍ ଅଛି।
ଆମର ଯୋଉ ହଁ କହୁନ ଆ ଆ ଆମ ଯୋଉ ପଣୁସଟା ଯୋଉ ଆଣିଥିଲେ?
ଆଁ।
ଯେ ପଣସଟା ଯୋଉ ଆଣିଥିଲେ ସେ କାହା ମୁହଁରେ ପଇଲାନି।
ଖାଇପାରିଲନି।
ନାଇଁବା। ଶଳା ସେଟା ରହି ରହି ସଡିଗଲା।
ଆଉ ସେଦିନ ଆଣିଥିଲ ସେଦିନ ଖାଇଦେଲନି।
ଆ ସେଦିନ ବା ସେ ଦିନ ହବ ବୋଉ ମନା କଲା କହିଲେ ଖାଆ ଖାଇବାକୁ ମନା କଲା ନାଇଁ ଆଜି ଖିଆ ହବନି ଏଗୁରା। ସେ ଯାଇଥିଲେ କଣ ନାଇଁ ସେରା ଯୋଉ ଦେଖିବାକୁ ସେଦିନ ଗଲେ ତ ଭାଇର ଗୋଟେ ଆଠଗଡ ଯାଇଗଲେ ଦେ ଦେ ଦେ ଦେ
କ କଣ ହେଲା ଭାଇ ଖବର କଣ?
ନାଇଁ ମ କୋଉଠି ମିଳୁନାହିଁ ତମ ଟିକେ ବୁଝାବୁଝି କର ଗୋଟେ ଆ ମିଳୁନାହାନ୍ତି ଆଉ
ହୁଁ ମୁଁ ଆଉ କଣ ବୁଝେଇ ସିଲୁ ଆଉ
ଆମ ଆମ କାଷ୍ଟର ସବୁ କମ ପୁରା
ତମ କାଷ୍ଟର ଝିଅ ମିଳୁନି ନା?
ମିଳୁନାହାନ୍ତି ଆମ କାଷ୍ଟର।
ଏକାଥରେ ଦି ଜଣଙ୍କ ପାଇଁ ଖୋଜିଦିଅ ବୁଝିଲ?
କଣ କହିଲ ଭିଆଇପି ଭିଆଇପି।
ଆଉ ଭିଆଇପି।
ହ